ହଁ ହ୍ୟାଲୋ ହଁ ହ୍ୟାଲୋ କେମିତି ଅଛ ମୋ କଥା ଶୁଭୁଛି ଠିକ ସେ
କଥା ଠିକ ଠାକ ଶୁଭା ଯାଉଛି ତମେ କେମିତି ଅଛ?
ହଁ ମୁଁ ବହୁତ ଭଲ ଅଛି ଆଉ ତମେ କେମିତି ଅଛ
ସେମିତି ଆଉ
ଏ ତୁ ଏଇଠି ବସ୍ ହଁ ହଁ ପାଖରେ ହଁ ହଁ ସେଇ ଆମର ସାଇବାବା ମନ୍ଦିର ଯୋଉ ଖୋଳା ହେଇନି କାମ ଚାଲିନିକି ହଁ କାଲି ସେଇଠି ଗୋଟେ ପଡିକି ଲୋକଟେ ମରିଯାଇଛି ବା।
ସେ ରୋଡ କାମ କରୁନି ସରକାର ତାଙ୍କୁ ଗୋଟେ କହିବାକୁ ପଡିବ କମ୍ପ୍ଲେନ ଦବାକୁ ପଡିବ।
କଣ କରିବ ସେ ଟିକେ ରୋଡରେ କିଛି ରଖୁନାହାନ୍ତି ଜଣା ପଡୁନି କିଛି ଲୋକ ଏବେ ଟିକେ ଗହଳି ହଉଛନ୍ତି ଅଧିକ ସେଇଠି ସିଏ ଲୋକ ଜାଣିପାରୁନାହାଁ ଗାଡି ଚଢେଇ ଦଉଛନ୍ତି ହଠାତ ବ୍ରେକ୍ ମାରି ଦେଇଚି ସେ ଲୋକଟା ସେଆଉ ଜାଣିପାରୁନି ଚଳୁକୁ ଗଳି ପଇଲା ସବୁ ଆଉ।
ସେ ସାଇ ମନ୍ଦିର ସବୁଆଡ ଖୋଳାଖୋଳି ହେଇଯାଇଛି ଆମ ଯାହା ଦେଖିବାକୁ ଚାହୁଁଛି।
ହଁ ବାପା ସେଠି ଚାରିଆଡେ ଖୋଳା ଖଖୋଳି ହେଇଯାଇଛି ଏବେ। ଏ କାମ ଦାମ ସରୁନି ଆଉ ହୁଁ ହୁଁ। ସାଗର ନା ଟିମ। କେନାଲ ରୋଡତ ସିଏ ଆହୁରି ବହୁତ ଖରାପ ହେଇଯାଇଛି କେନାଲ ରୋଡ ବହୁତ ଖରାପ। ସିଏତ ଚାରି ଆଡ ଖୋଳା ଖୋଳି ହେଇ ଏ କାାମ
ମୁଁ ପହରଦିନ ଯାଉଥିଲି କେନାଲ ରୁଡ଼ ପଟେ
ହଁ ହଁ ଆମେତ ସେଇ କେନାଲରୋଡ ପଟେହି ଆଉଚୁ। ହଁ ବହୁତ ଅସୁବିଧା ମାନେ ପ୍ରବଳ ଅସୁ ଆ ରୋଡ ପ୍ରବଳ ଗହଳି ହେଇଯାଉଛି ପୁଣି ସେଠି ଗଳି
ଗୋଟେ ଗାତଟା କରାହେଇଚି ଦେଖିଚକି?
କଣ କହିଲ?
ସେ ବହୁତ ବଡ ଗାତଟେ କରିଦେଇଛନ୍ତି ଗୋଟେ କଣ
ହଁ ହଁ ସେ ନାଇଁ ନାଇଁ ଗୋଟେ ଲୋକଟା ଗୋଟେ ବିଡିଓ କରିଦେଲା ତ ବିଡିଓ ର ପ୍ରଭାବରେ କାମ ଷ୍ଟାର୍ଟ ହେଇଯାଇଛି ଆଉ କିଛି ବର୍ଷେ ବର୍ଷେ ହେଲାଣି ସେମତି କାମ ପଡିଥିଲା କିଛି ହଉନଥିଲା ଏବେ ହିଁ କାମ ଷ୍ଟାର୍ଟ ହେଇଛି। ହଁ ହଁ ହଁ ହଁ ଆଉ ଆପଣଙ୍କ ଦେହ କେନ୍ତି ଅଛି?
ଦେହ କଣ ସେମିତି ଚାଲଚି ସବୁବେଳେ ଆଉ କଣ ଆଉ କହିବି।
କଣ ଦେହ ଖରାପ ଥିଲା ମଝିରେ ଶୁଣୁଥିଲି।
ହଁ ଟିକେ ହେଇଯାଏ ପେଟ ଫେଟ ଟିକେ ଗ୍ୟାସ୍ ଫ୍ୟାସ୍ ଉଠିଯାଏ ଆଉ କଣ।
ଓହୋ ଆଉ ଆପଣଙ୍କ ଘରେ ସବୁ କେମିତି କଣ ଅଛନ୍ତି? ହଁ ଆମ ଦେହ ସବୁବେଳେ ଭଲ ହଁ ଭଲ ଅଛି। ହଁ ମଝିରେ ଟିକେ ନା ନା ମଝିରେ ଟିକେ ଜଣ୍ଡିସ୍ ହେଇଥିଲା ତ ଟିକେ ଆଇଁଷ ଖିଆ ଛାଡ଼ି ଦେଇଥିଲି ଆ ଅଦା ରସୁଣ ଖିଆ ଛାଡ଼ି ଦେଇଥିଲି ଆଉ।
ହୁଁ
ହଁ ହଁ ଓ ଆପଣ ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ହ ସାଗର ଭାଇ ମତେ ବା କଲ୍ କରୁଛନ୍ତି।
ଏଇନା କଲ୍ କରୁଛନ୍ତି ସାାଗର ଭାଇ ଆପଣଙ୍କୁ? ଓହୋ କାଟନ୍ତୁ କାଟନ୍ତୁ ଭଲ।
ସେ ବହୁତ ଡିଷ୍ଟର୍ବ କରୁଥିଲୁ ମତେ ଏବେଖାଲି।
ନା ଆପଣ ତ ମେସେଜରେ କହିଦିଅନ୍ତୁ ମୁଁ ଏଇନା ଟିକେ ବ୍ୟସ୍ତ ଅଛି ଆଉ ଟିକେ ପରେ ସମ୍ପର୍କ କରିବେ।
ସେ ବୁଝିଯିବେ ଆମର ସିଗନାଲ ସବୁ ଦିଆ ହେଇଯାଇଛି ନା।
ଓହୋ ଆପଣ ସିଗନାଲ ରେ କଥାବାର୍ତ୍ତା କରୁଛନ୍ତି ନା ହଁ। କିଛି ନାଇଁ ଆପଣ ଏଇନା କୋଉଠି ଅଛନ୍ତି?
ଆଇଥିଲି ଟିକେ କଲେଜ ଆଡେ ବା।
ତ ଏଠି ଏକା ଆସିଛନ୍ତି ନା କଣ?
ହଁ ଏକଲା ଆଇଛି ଆଉ ଦିତିନି ତିନି ଜଣ ଆଇଛନ୍ତି ଆଉ ସାଙ୍ଗ ହେଇକିରି ଆଉ।
ଜାଇଛ?
ଏ ଜନ୍ମେଜୟ କୁନୁ ସିଦ୍ଧାର୍ଥେ। ତମେ କଲେଜ ଫଲେଜ ଯାଉନ ବୋଧେ?
ହଁ ଆସିଥିଲନା, ଆଜି କଲେଜ ଆସିଛି। ପାଠପଢା ହବ ଆଜି। ସେଇ ଆମର ପିଲା ଡାକଛନ୍ତି ଆଜି ହେଇ ସେଇ ଠିକ ଏଗାରଟା ସାଢେ ଏଗାରଟା ବେଳକୁ ହବ ପାଠ ଟିକେ ପଢା ହବ ତାପରେ ବୁଲାବୁଲି ଟିକେ ଲ ପ୍ଲାନ୍ ଅଛି। ଁ
ନା ଆମ କଲେଜବା କିଛି ମସ୍ତାନୀ ଖାଲି କରୁଛନ୍ତି।
କଣ କରୁଛନ୍ତି କି?
ଭାଇ ଆମର ଫ ଫାଷ୍ଟ ସେମିଷ୍ଟର ସଇଲା। ସିଏ ଆମକୁ କେତେଏଳେ କଣ ସିଏ କେତେଏଳେ କରିକି କଣ ପଢ଼ ପିଲାହଉ ଆଉ ଗୋଟେ ଆମର ଗୋଟେ ଏସି ସିଏ ଗୋଟେ
ହଁ ଆମର ଗୋଟେବି ଆମରବି ଗୋଟେ ଏସି ଇଚି ଗୋଟେ କଣ ସବଜେକ୍ଟ
ସିଏ ତାକୁ, ତାକୁ ସିଏ କେ ତାଙ୍କ ଗୋଟେ ମ୍ୟାଥ ମ୍ୟାମ୍ ହେବେ ସେ କେତେବେଳେ କଣ କ୍ଲାସ କରି କାରିକି ଶାରି ଦେଇଛନ୍ତି।
କହିଁ ନାଇଁତ ତାଙ୍କର ତ କ୍ଲାସ ଷ୍ଟାର୍ଟ ବି ହେଇନି। ସେଟା ଆମର ଖାଲି ଗୋଟେ ନା ନା ଆମର ସେଦିନ ଫାଷ୍ଟ ଯାଇଥିଲୁ ଗୋଟାଏ କ୍ଲାସ ହେଲା ସେଇଥିରେ ତ ଅଧା ସିଲାବସ ଛାଡିଦେଲା ଭଳିଆ ଲାଗିଲା ଆମକୁ।
ସିଏ ଭାଇ ବହୁତ ମିଛ କଥା କହୁଛନ୍ତି ହେଟା ଖରାପ ଲାଗୁଛି।
ହଁ, ଆଉ ତମର ଷ୍ଟାର୍ଟ ହେଇଚି ନା ନାଇ କ୍ଲାସ?
ଆମର ସେଇଟା ମୁଁ ତ ଯାଇନି ଆମେ ତ ଜାଣିନୁ ଆମକୁ ଆମେ ତ ଜାଣିନୁ ଆମର କ୍ଲାସ ଷ୍ଟାର୍ଟ ହେଇଛି ବୋଲି ଆମକୁ କିଛି କହିନଥିଲେ।
ଓହୋ। ନାଇଁ ନାଇଁ ଆମର ଏବେ ଗୋଟେ, ଆଜି ଆମର ଗୋଟେ କ୍ଲାସ ଅଛି ସେଇ ଗୋଟା ଏ ସି ସି ର।
ହେରା କରନି ସେ ମ୍ୟାମ କୁ, କହିବାକୁ ପଡିବଟିକେ ଭଲରେ ସେ ମାମ୍ ଟିକେ ଅଛନ୍ତି।
ହଁ ହଁ ସେ ଅସୁବିଧା କରନ୍ତି ଟିକେ ନାକୁ।
ଆସ୍, ତମକୁ ଆସାଇନମେଣ୍ଟରେ କିଛି ଦେଇନାହାନ୍ତି?
ନା ନା ଆମର ଦେବେ ବା କହିଛନ୍ତି। ସୋମବାର ଦେବେ ଆମକୁ ଆସାଇନ ହଁ।
ସୋମବାର ଦେବେ ନା ତାହେଲେ ଆମର ଦେଇ ସାରିବିନି ଆମର କଣ ଖାଇିଲଣିି କଣ ଅଧାରୁୁ ଅଧା ସରିଯାଇଛି।
ଆପ ଏକ କାମ କରୋ, ଅପ୍ ସିଧା ସିଧା ନାଇଁ ଆମର ଦେବେ କହୁଛନ୍ତି ସୋମବାର, ଦେଖିଆ କଣ ହଉଛି? ଆମର ତ ଫାଷ୍ଟକ୍ଲାସ ହେଲା ସେଦିନ। ଆହୁରି ହେଇନି କିଛି ଟୋଟାଲି ଆଜ ଆଜି ହବ। ଆଉ ତମରଆଜି କ୍ଲାସ ହେଇଚିଟି?
ଅଛି ଯେ ଆମର ମାମ୍ ଆଜି ରିଟାୟାର୍ଡ ହଉଛନ୍ତି ତ।
ଓହୋ ରିଟାୟାର୍ଡ ହଉଛନ୍ତି। କୋଉ ମ୍ୟାମ୍ କହିଲ?
ଆମର ଅନର୍ଷ ମାମ ଏଚଓଡ଼ି।
ଓହୋ ସେ ରିଟାୟାର୍ଡ ହେଇଯିବେ?
ହଁ ରିଟାୟାର୍ଡ଼ ହେଇଜିବେ। ଆମ ଏଠି ଫସିଚୁ ଆମର କେହି ମ୍ୟାମ୍ ଫ୍ୟାମ୍ ନାହାନ୍ତି ଆଉ କଣ ପାଠ ପଢ଼ିବୁ ଭାବିଚୁ।
ହଁ, ତ ଟିସି ନେଇଯାଅ। ଅଲଗା କଲେଜ ପଳାଅ।
ଟିଏ ସମୟରେ ଆଉଥରେ ଫାଷ୍ଟ ସେମିଷ୍ଟରକୁ କିଏ ପଢ଼ିବ?
ହଁ ହଁ ସିଏ ବି ଗୋଟେ କଥା। ହଉ ତମେ ପାଠପଢ଼ା ଛାଡିଦିଅ ତାହେଲେ, ଦୋକାନ ଫୋକାନ ରେ ବସ।
ଦୋକାନରେ ଯୋଉ ବେପାର ହଉଚି ଗ୍ୟାସ ଫ୍ୟାସ ମିଳୁନି କିଛି ବେପ ଆର ନାଇଁ। କଣ କୋଉଠି କିଛି କିଛି ହଉନି ମୋଦି ସରକାର ଏ ମୋଦି ସରକାର ଯେବେଠୁ ଆସିଲେଣି କିଛି
ହଁ ସେବେଟୁ ବହୁତ ଅସୁବିଧା ହଉଚି। ମୋଦି ସରକାର ନୁହ ଆମର ମୋହନମାଝି ସରକାର। ନାଇଁ ନାଇଁ ଛାଡ଼ନ୍ତୁ ଛାଡ଼ନ୍ତୁ ଛାଡ଼ନ୍ତୁ। ହଁ, ହଁ ହେଇଯାଇଚି ଆଉ ଠିକ। ଫାକ୍ ତ ଚାଲିଚି ଆଉ କଣ କହିବା?
ଏମ ଦେଖିଲେ ହବ ନା କଣ ହବନି।
ହଁ ସେମିତି କଣ ଦେଖିଲେ କହିହବ କିଛି। ହଁ ଆମର କଣ ଅଛି ବାହାରେ ଏମିତି ଅସୁବିଧା ଟିକେ ହେଇଯାଇଚି ବୋଲି ଏମିତି ହଉଚି ନା।
ତଥାପି ବହୁତ କିଛି ହଉଚି। ଏ ଖରା ହଉଚି ପାଣି ଫାଣି ନ ନେଇଗଲେ ହଉନି।
ହଁ ବା ଖରା ଏବେ ଯୋଉ ରେଟରେ ହଉଚି ଭାଇ କାଲି ଏଡେ ଯୋରେ ହଠାତ୍ ଖରା ହେଲା। କିଛି ବୁଝା ପଇଲାନି ଏଡେ ଜୋର୍ ରେ ଖରା ହେଲା।
କାଲି କଣ ଲୋକ କଣ କେତେ କଣ କଣ ଭେହୋସ ହେଇକି ପଡିଚନ୍ତି ବାଟର ବାଟରେ।
ହଁ ହଁ ବା ବହୁତ ଲୋକ ଅ ଅସୁବିଧାରେ ପଡିଚନ୍ତି କାଲି। ପ୍ରବଳ ଖରା ହଁ।
ଆଉ ଭାଇ ସେ ଯୋଉ ଦି ତିନ ଘଣ୍ଟା କଣ ବର୍ଷା ହେଇ ଛାଇ ପାକ ଦେଇଥିଲା।
ହଁ ହଁ ଦି ଦିନ ବର୍ଷା ହେଇକି ଛାଇ ପାଗ ଦେଇଥିଲା। ଏବେ ପୁଣି ଖରା ଯେ ପ୍ରବଳ ଜୋରେ ଖରା।
ସେଇ ଦି ଦିନି ମୁଁ ପୁରା ବଢିଆରେ ଶୋଇଥିଲି।
ହୁଁ ହୁଁ ମୁଁ ବି ଶୋଇଥିଲି। ଆରାମସ ଶୋଇଥିଲି। କଲେଜ ଖୋଲା ନ ଥିଲା ଆରାମସେ ଶୋଇଥିଲି। ହ।
ସେ ଶାନ୍ତି ଲାଗିଲା ଆଉ ତାପରେ କଣ ଦି ଦିନ ପରେ ସବୁ ଖରାକୁ ଖରା ଆଉ କିଛି ନାହିଁ।
ହଁ ପ୍ରବଳ ଜୋରେ ଖରା। ନର୍ମାଲ ଖରା ବି ନୁହଁ। ବହୁତ ଜୋରରେ ଖରା ହଉଚି।
ସେ ଦେହ ସାରା ଖାଲି ଘିମିରି ହେଇଯାଉଚି। ସେ ଭାଇ ବହୁତ ଚିଡି ଚିଡି ଲାଗୁଚି। ସେ ପାଉଡର ଫାଉଡର ଲଗେଇଲେ ବି ସେ କିଛି କାମ କରୁନି ବା।
କାମ କରୁନି ବା। ଅତ୍ୟଧିକ ଖରା। ଏସିି ଲଗେଇନାହାନ୍ତି କି ଘରେ?
ଏସିି ଲଗେଇଥିବା ଆମକୁ ଘିମିରି କାହିଁ ହେଇଥାନ୍ତା?
ହଁ ସିଏ ବି ଗୋଟେ କଥା। ଆପଣ ଏସିି ଲଗାନ୍ତୁ ନହେଲେ। ଆପଣ ଟିକେ ହୃଷ୍ଟପୃଷ୍ଟ ଲୋକ। ଆପଣଙ୍କୁ ବେଶୀ ଦରକାର। ଆପଣଙ୍କର ଏସନ ଫୁଲିଆ ବୋଧେ ଅଛି?
ହଁ ସିଏ ଶୀତ ଦିନେ ବାହାରିବ ନା ଏବେ ବାହାରିବ?
ହଁ ହଁ ଆପଣ ଏସିି ରହିଲେ ଏ ଏସି ରେ ବେଶୀ ସମୟ ରହିଲେ ବି ଆପଣଙ୍କର ହେଇଯିବ। ତେଣୁ ଆପଣ ଟିକେ ଧ୍ୟାନ ଦିଅନ୍ତୁ ଆପଣଙ୍କ ଶରୀରରେ।
ଏଇଠି କୁନୁ ର ଭାଇ କଣ କୁଆଡ଼େ କାମ ର କଟ ଯିମ ଭାବୁଚି ଯିବି ବୋଲି। ଇଛା ହଉନି ତାପରେ କୋଢିଆ ପଣ ସକାସେ।
ନାଇଁ ନାଇଁ ଆପଣ ଜିମି ଯାଆନ୍ତୁ। ଆପଣଙ୍କ ଦେହ ପାଇଁ ବହୁତ ଭଲ ହବ। ଆପଣ ପଣଙ୍କ ଭାଇଙ୍କୁ ଟିକେ କଣ କହିଲେ?
କୁନୁ ଭାଇ ଆମର।
କୁନୁ ଭାଇ ହଁ ହଁ ସେ ଆମର ଘରେ ହିଁ ସେ ଜିମ୍ କରିଦଉଚନ୍ତି।
ସିଏ ଭାଇ କେତେ କଣ କରୁଚନ୍ତି କେତେ ପୁରା ବଡି ତାଙ୍କର ଦେଖୁଚ ଟି?
ହଁ ହଁ ତାଙ୍କର ବଡି ବହୁତ ଫ୍ଲେକ୍ସିବଲ ହେଇଗଲାଣି। ଦେଖୁନାହାନ୍ତି ଏଇନା ପନ୍ଦର ତା ଦଣ୍ଡ ମାରି ଦେବେ ସାଙ୍ଗେ ସାଙ୍ଗେ ଆମର କୁନୁ ଭାଇ।
ଯେ ପନ୍ଦରଟା ତାଙ୍କ ପାଇଁ କଣ କହିଲେ ତାଙ୍କ ପାଇଁ ଆମ ବହୁଛି ପନ୍ଦରଟା।
ହଁ-ଅ-ଅ ପନ୍ଦରଟା ହଉଛି ମୁଁ ଆମ ସେ କୋଡିଏ ପଚିଶ ଟା ଏମତି ନର୍ମାଲରେ ବି ମାରି ଦଉଛନ୍ତି।
ସିଏ ଭାଇ ବହୁତ ହାର୍ଡ କୋର ପ୍ରାକ୍ଟିସ କରୁଛନ୍ତି ବା।
ହଁ-ଅ-ଅ ହଁ ଆମର ସାଗର ଭାଇନାଙ୍କ ଖବର କଣ ସାଗର ଭାଇନାଙ୍କର?
ସାଗର ଭାଇ ବା ପ୍ରେଗନେଣ୍ଟ ଅଛନ୍ତି?
ତ ସାଗର ଭାଇନାଙ୍କର-ଅ-ଅ-ଅ ଦେହ ଖରାପ ଅଛି କଣ କହୁଥିଲେ ମତେ ତ।
ଆ ପେଟରେ କଣ ତାଙ୍କର ହଉଛି।
ଓହୋ କିଛି ଅସୁବିଧା ହେଇଯାଇଛି କିଛି ଆଡୁ ସାଡୁ ଖାଇ ଦେଇେଇଛନ୍ତି ବାହାରେ ଆଉ। ହଁ ତାଙ୍କର ଦେହ ଖରାପ ଥିଲା କହୁଥିଲେ ମତେ ହଁ ସେ କୁଆଡେ ବାହାରେ ଖାଇ ଦେଇଥିଲେ। କଣ ଅସୁବି ହଁ ଏଇ ଶିବ ବ ବିବାହରେ। ହଁ ଜଗନ୍ନାଥ ଆଶ୍ରମ ରେ ଶିବ ବିବାହରେ କଣ ଖାଇ ଦେଇଥିଲେ ଯାଇକି ଆଡ଼ୁ ସାଡ଼ୁ।
ନା ନା ଜଗନ୍ନାଶ ଆଶ୍ରମଠି ଶିବ ବିବାହ ହଉନଥିଲା ଜଣଙ୍କର ବ୍ରତ ଘର ହଉଥିଲା।
ହଁ ଛୋଟ ପିଲା ଟିର ବ୍ରତ ଘର ନୁହଁ ଜନ୍ମଦିନ। ଜନ୍ମଦିନ ହୋଉ ଥିଲା ହଁ ହଁ। ଶୁଣିଥିଲି ଶୁଣିଥିଲି।
ଆ ଖରାପ କାମ ହେଲା ନା ନାଇଁ। ସେ ପୁଅ ଘର ଲୋକ କେତେ କଣ କମ୍ପ୍ଲେନ ଲିମିଟେଡ ଲୋକ ପାଇଁ କରିଥିବେ।
ହଁ ହଁ ଆଉ ତମେ ଯାଇକି ମନ ଇଚ୍ଛା ଖାଇଦବ ଆଉ।
ସେ ଥାଇ ତାଙ୍କର ବହୁତ ଲସ୍ ହେଇଥିବ ତାଙ୍କର ଏ ଯୋଉ ଆସିଥିବେ ତାଙ୍କର ସେ ଯୋଉ ଲୋକ ଡାକିଥିବେ।
ଲୋକ ଖାଇବାକୁ ପାଇନଥିବେ ନିଜ ଲୋକ ଖାଇବାକୁ ପାଇନଥିବେ ହଁ।
ଏ ଏ କୁନୁ ଭାଇଙ୍କ ଏଇ ଯୋଉ ଚି ଅତ୍ୟଧିକ ଜିମ୍ କରିବାରୁ ତାଙ୍କର ଯୋଉ-ଊ-ଉ ହାତ ଫାତ ଯୋଉ ଶିର ନୁହଁ ଶିର ମୋଡି ହେଇ ଯାଇଥିଲା ତାଙ୍କୁ ମୁଁ ଟିକେ ବୁଝେଇଲି ପାଗଳପଣ ଟିକେ ଛାଡ।
ନାଇଁ ନାଇଁ ଆଉ ରାଜା ଭାଇଙ୍କ ଖବର କଣ?
ରାଜା ଭାଇ ଆମର ସେ ବା କଣ କାମ କରୁଛନ୍ତି।
ହଁ ତାଙ୍କ କାମ କେମିତି ଚାଲିଚି ସବୁ ମୁଁ ଆଉ ତାକୁ ପଚାରି ପାରୁନିବି।
ସିଏ ଭାଇ ପୁରା ଚାଙ୍ଗା ଚାଙ୍ଗା କାମ ଧାମ ତାଙ୍କ ଚାଲିଚି।
ଅଁ ଭଲ କାମ ତାହେଲେ ଚାଲିଛି ତାଙ୍କର ନା? ଓ ହୋ।
ଫୁଲ୍‌ଜୋଶିଲା।
ହୁଁ ହେ ରହିବା ଦରକାର ନହେଲେ ଅସୁବିଧା ହେଇଯିବ ନା। ପଇସା ପତ୍ର ଠିକ ସେ ମିଳିବନି କାମ ନ କଲେ। ହଁ ହଁ ତା ଗୋଟେ ଝିଅ ହେଇଥିଲା କଣ ଏବେ ଶୁଣୁଥିଲି। ହଁ ହଁ ଆପଣ ଶୁଣୁ ନାହାନ୍ତି ନ୍ତି କି?
ମତେ କହିଥିଲା କଣ ପୁଅ।
ଓହୋ ଝିଅଟା ହେଇଛି ଫାଷ୍ଟ ତାପରେ ଗୋଟେ ପୁଅ ହେଇଛି ବୋଧେ ହଁ। ହଁ ଠିକ୍ ଅଛି ହଁ ହଁ। ହଁ ହଁ ହଁ ହଉ ଠିକ ଅଛି ଠିକ ଅଛି ହଁ।
ମୁଁ ଆଉ କହୁଥିଲି କହିଲ ଆଉ ମୁଁ ଯେ ଯାଉଛି କ୍ଲାସ କରିଵାକୁ ରଖୁଛି।
ହଁ ହଁ ହଉ ହଉ ଯାଅ ଯାଅ ଯାଅ ଠିକ ଅଛି ରଖୁଛି ନମସ୍କାର।
ଭାଇ।